ହାଲୋ,
ହ୍ୟାଲୋ ଦିଦି ନମସ୍କାର।
ହଁ, ବନ୍ଧୁ ପ୍ରଣାମ। କ'ଣ କରୁଛନ୍ତି?
ଏଇ, ଏବେ ଟିକେ ଏଇ ଘରକୁ ଆସିଲି, ଯାଇଥିଲି ପୁଅଟାକୁ ନେଇକି ଆଜି ପ ପୋଲିଓ ଦିବସ ତ। ପୋଲିଓ ଦିଆଯାଉଥିଲା, ଅଙ୍ଗନବାଡିରେ ଯାଇଥିଲି ଆଉ। ଅଙ୍ଗନବାଡି ଭିଡ଼ ଜୋରରେ ଅଛନ୍ତି।
ଓହୋ, ଆଉ ତାହେଲେ ଆମର ଆଉ କ'ଣ କ୍ୟାମ୍ପ ସବୁ ଅଲଗା ଅଲଗା ଦିନେ ଦିନେ ପଡୁଛି କି? ଗାଁ
ହମ ନା। ଏଇଟା ତ ଜୁନ ଅଠେଇଶି ରେ ଆମର ଏଠି ଆମ ଏଇ ଯୋଉ ଇଏ ପଞ୍ଚାୟତ ରେ ଆମର ଏଇ ବଡ଼ତଳା ପଞ୍ଚାୟତ ଅଫିସରେ ତ କହିଲେ ହଁ, ହଁ, ହଁ, ସୁଙ୍ଗୁଡା ପଞ୍ଚାୟତ ଅଫିସ ରେ ତ ସେ କହିଲେ ତ ଆଠଟା ଗ୍ରାମରା ଆଜି ହଉଛି, ଆପଣ କୋଉ ପଞ୍ଚାୟତରେ କି?
ଆମର ଉମମ୍ ଅଁ ସୁଙ୍ଗୁଡା ପଞ୍ଚାୟତ ଆମର ପୁରୁଣା ସୁଙ୍ଗୁଡା ଆମ ଘର, କିନ୍ତୁ ହେଲେ ଆପଣଙ୍କ ବୁଥ ଅଲଗା ଆମ ବୁଥ ଅଲଗା।
ଆଜ୍ଞା, ହେଇଥିବ ଆମର ତ ଏଇଠି ଦିଆଯାଉଛି ତଥାପି ଆମର ଏଇଠି ଦିଟା ଗାଁ ଦିଆଯାଉଛି ଗୋଟେ ଆମର ନିଶି ମେଳାର ଦିଆଯାଉଛି, ଆଉ ଗୋଟେ ଯୋଉଁ
ଆମର ଆଶା ଦିଦି ଆସିଥିଲେ ସକାଳେ, କଣ ଘର ଘର ବୁଲୁଥିଲେ। କହିକି ଗଲେ, ଆମ ଝିଅକୁ ବୋଧେ କହିକି ଗଲେ ମତେ କଣ ଡାକିଲେ କହିଲେ ଆରେ ଯୋଉଁ ପୋଲିଓଓ ଛୁଆଙ୍କୁ ଖୋଇଆକୁ ନବ କିନ୍ତୁ ମୁଁ ଟିକେ ଅନ୍ୟ ମନସ୍କ ଥିଲି ବ
ନାଇ ନାଇ ଆପଣଙ୍କର ଝିଅର ହଁ ବୟସ କେତେ କି? ଏଟା ତ ଦିଆଯାଉଛି ଜନ୍ମରୁ, ଜନ୍ମରୁ ପାଞ୍ଚ ବର୍ଷ ପା ପାଞ୍ଚ ବର୍ଷ ଦି ତିନି ମାସ ହେଇଥିଲେ ବି ଦେଇ ଦଉଛନ୍ତି।
ଅ ତାହେଲେ ତାହେଲେ ଆମର ବୋଧେ ତାହେ ଆମ ଝିଅକୁ ହେଲାଣି ସାତ ବର୍ଷ
ତାହେଲେ ତାଙ୍କୁ ଦିଆ ହବ ନାହି। ଏଟା ବା ଜନ୍ମରୁ ପାଞ୍ଚ ବର୍ଷ ଯାଇକେ ଦିଆଯାଉଛି, ଆମେ ଏଇ ଯାଇଥିଲୁ ସବୁ ଛୋଟ ଛୁ ହଁ, ଛୋଟ ଛୋଟ ଛୁଆଙ୍କୁ ନେଇକି ଯୋଉ ଆସିଛନ୍ତି ଏଇ ଯୋଉ ଖରାଟା ହଉଛି, ତା'ପରେ ଏ ଭେଶୀଙ୍ଗ କେୟାର କ'ଣ କହିଲେ ନେଇକି ଯିବି ନାଇ ଗାଁ ଗାଁ ଯିବେ ନାହିଁ। ସବୁ ଛୁଆଙ୍କୁ ଆଜି କହୁଛନ୍ତି ଗୋଟେ ଦିନରେ ଖାଇଦିଅ। ଆଉ ସେଠି ଅଙ୍ଗନବାଡିରେ କଣ ଅଛି ଯୋଉ ଥଣ୍ଡା ହବା ପାଇଁ କିଛି ବରଫ ଫରଫ ନାହିଁ ସେ ଗୋଟେ ବେଶୀଙ୍ଗି କେୟାର ଦେଇଛନ୍ତି, ସେଇଥିରେ ଏ ଯୋଉ ଖରା ହଉଛି। ସିଏ ବି ଗରମରୁୁ ପୁରା ତରଳି ଗଲାରି।
ଯାହା ହଉ ତମର ଆଜି ତମ ତମ ଉମ୍ ଯୋଉ ପୁଅର ଥିଲା ବୋଧେ।
ହଁ ଆଜି ମୋ ପୁଅର ଥିଲା ମୋ ପୁଅକୁ ସାଢେ ତିନି ବର୍ଷ। ହଁ ସେଇଥି ପାଇଁ ନେଇକି
ସାତ ବର୍ଷ ହେଲାଣି ଆଉ ସେ ଆଶା ଦିଦି ଗାଁରେ ଡାକିକି ଯାଉଥିଲେ ଯୋଉ ମାଇକିରେ କାଲି କଣ ପ୍ରଚାର କରୁଥିଲେ। ଆଜି କଣ ସକାଳେ ଡାକିକି ଯାଉଥିଲେ ଆଉ ପୋଲିଓ। ନେଇକି ଯିବ ପୋଲିଓ ଖୋଇକି ଆଣିବ ସବୁ ଛୁଆ ମାନଙ୍କୁ ଆଉ ଆମର ବୋଧେ ନା ଘର ଘର କୁହନ୍ତି କିନ୍ତୁ ଆମର ଝିଅ ବୋଧେ ସାତ ବର୍ଷ ହେଇଗଲାଣି ସେଇଥିପାଇଁ ମତେ ଡାକିକି କହିନାହାନ୍ତି ଆଉ।
ହଁ ନାଇଁ ଯାହା ଘରେ ଅଛନ୍ତି ନା ଜନ୍ମରୁୁ ତାଙ୍କର ଥିବ ଲିଷ୍ଟରେ ଥିବ ତାଙ୍କର ଲେ ଲେଖାଥିବ ଜନ୍ମରୁ ପାଞ୍ଚ ବର୍ଷ। ଯାହାର ଯୋଉଛୁ ପୁଅ ହଉ ବା ଝିଅ ହଉ ସମସ୍ତଙ୍କୁ ଦେବେ ହେଲେ ଜନ୍ମରୁ ପାଞ୍ଚ ବର୍ଷ ଭିତର ଯଦି ପାଞ୍ଚ ବର୍ଷ ପୁରି ଯାଇଛନ୍ତି।
ଝିଅ ତାଙ୍କ ନାଁ ଟା ବୋଧେ ଲିଷ୍ଟରୁୁ କଟି ଯାଇଛି ତାଙ୍କ
ହଁ ଆଉ ସିଏ ତାଙ୍କର ହେଇଗଲା। ତାଙ୍କୁ ଆଉ ଏଇରେ ଏଇଟା କଣ ପାଇଁ ଦଉଛନ୍ତି କି ଏଇ ଯୋଉ ସବୁ ପୋଲିଓ। ହେଇଯାଉଛି ଗୋଡ ହାତ ଉଁ ତାଙ୍କର ଯୋଉ ବଙ୍କାଟଙ୍କା ଏନ୍ତି କୁହନ୍ତି ପୋଲିଓ ଟା ଦିଆହେଲେ ଏ। ଖାଇଲେ ଛୁଆଙ୍କର ଏତେ ଶୀଘ୍ର ମାନେ ସେ ପୋଲ ଆକ୍ରାନ୍ତ ହେବେନି।
ଅ ଏଇଟା କଣ ଏଇ ଆଜି ଯୋଉଟା ଦିଆହଉଛି କଣ ମୁଁ ଶୁଣିଥିଲି। କହିଲେ ଯୋଉ ଆଖି ପାଇଁ ଆଖିର ଆକ୍ରାନ୍ତ ଯୋଉ ହଉଛି ଆଖି ନଷ୍ଟ ହେଇଯାଉଛି ଆଜି ଯୋଉ ପୋଲିଓଟା ଛୁଆମାନେ ଖାଉଛନ୍ତି ଏଇଟା ଆ ଆଖି ପାଇଁ ବୋଧେ।
ସେ ସେ ହଁ ସେ ତାକୁ ଆଖି ଅତି ଶୀଘ୍ର ଯୋଉ ଛୁଆଙ୍କର ଅନ୍ଧାର।
ହୁଁ ହୁଁ।
ସାକ୍ଷମ ହେଇ ପାରୁଛନ୍ତି ସେଇଥିରୁ ସେ ରକ୍ଷା ପାଇବା ପାଇଁ ଯାହା ହଉ ସେଇଟା ଦଉ ଛନ୍ତି ଦିଦି ମାନେ ସେ କଣ ସେଠି ତ ଅଛନ୍ତି ଅଙ୍ଗନବାଡି ମାନେ ଅଛନ୍ତି ଆଶା ଦିଦି ଅଛି ଆଉ ତାଙ୍କ ସାପେ ଜଣେ। କଣ ଆଇଛନ୍ତି ସାର୍ ଜଣେ ଅଛନ୍ତି। ମୁଁ ଆଙ୍କୁ ଖୋଇ ଦଉଛି ଛନ୍ତି ଦି ବୁନ୍ଦା ଲେଖା ଖଇ ଦଉଛନ୍ତି, ଆଉ କାଣି ଆଙ୍ଗୁଠିରେ ହୁଁ।
କଣ କାନ୍ଥ ସବୁ ଲେଖିକି ଯାଉଥିଲେ ଆଶା ଦିଦି ଆଉ ଅଙ୍ଗନବାଡି।
ନାଇଁ, ନାଇଁ।
ରହୁଛନ୍ତି ତାଙ୍କର ସହପାଠୀ ତାକୁ ରୋଷେଇ କରିବା ପାଇଁ ସହପାଠୀ। ଏଠି ଯିଏ ଅଙ୍ଗନବାଡ଼ି ଦିଦିଙ୍କ ପାଖରେ ରହୁଛନ୍ତି କାଲି ଆସିକି। କଣ ସବୁ ଗାଁ ଗାଁ ଘର ଘର ବୁଲି ଲେଖୁଥିଲେ କାନ୍ଥରେ ଆଉ ଗୋଟେ। ପିଲାଟିକି ବି ଆଣିଥିଲେ ସେ ପିଲାଟି ସବୁ କଣ ଫଟୋ ଉଠ ଉଠାନ୍ତି ଫଟୋ ଉଠେଇକି ଛାଡୁଥାନ୍ତି। ସେ ପିଲାଟି।
କାଲି ତାଙ୍କର ସ୍ଵାସ୍ଥ୍ୟ କାନ୍ଥ ଲେଖା ଥିଲା କାଲି ସ୍ଵାସ୍ଥ୍ୟ କାନ୍ଥ ଲେଖିକି। ତାଙ୍କର ତାଙ୍କ ଗାଁ ଯୋଉ ଗ୍ରାମର ଯୋଉ କାନ୍ଥଟି ଥିବ ସେଇ କାନ୍ଥଟି ଲେଖିଦେଲେ। ଲୋକମାନେ ଯେ ଯିବା ଆସିବା କରୁଥିବେ ଜାଣିବେ। ତାପରେ ଚାରିଟା ବେଳୁଆ ଆସିକି ଖରାରେ ତ ବୁଲିକି ସେ ଗୋଟେ ଆଲନ୍ସ କରୁଥିଲେ ଗୋଟେ ଧରିକି କଣ ଗୋଟେ ରେଡୁଅ ବାଗେ ମାଇକି ଫୁଣି। ଶୁବୁଥିଲା ଆଉ ସେଇଥିରେ ଯୋଉ ଇଏ କରିକି। ଆଲାନ୍ସ କରିଦେଲେ ଆଜି ସବୁ ନେଇକି ବୁଥ୍ ରେ ଖୋଇଦେବେ ଆଉ କାଲି ବୋଧେ ଆସ ଦିଦି ଅଙ୍ଗନବାଡି ଦିଦି ସେ ସବୁ ଘରେ ଘରେ ମାନେ ଗାଁ ଘର କାନ୍ଥ ଲେଖିବେ ଆଉ ଘରେ ଘରେ ଯାହା ଛୁଆ ଅ କୁଆଡେ ଯାଇଥିବେ କି ଆସି ପାର ନଥିବେ କି ଯାଇ ପାର ନଥିବ କଣ ପାଇଁ। ସେଇଥିପାଇଁ ଘରେ ଘରେ ବୁଲିକି ଦେବେ।
ଓହୋ ଓ ତାହେଲେ ଆମର ଦିଦି ମାନେ ଟିକେ ସୁବିଧା। ତା ପାଇଁ ଏକାଥରେ ମାଇକିରେ ପ୍ରଚାର କରି ଘର କହିକି କଣ ଲେଖିଦେଇକି ଯାଇଛନ୍ତି ଆଉ। ଆଉ ଆଜି ପୋଲିଓ ଟା।
ସେଠି ବିି ସୁବିଧା କରିଛନ୍ତି ଯୋଉ। ଅଙ୍ଗନବାଡି ଯୋଉ କରିଛନ୍ତି କେନ୍ଦ୍ରରେ ସେଠି ବି ସୁବିଧା କରି ଚେନି ଓ ଆର ସ୍ ପାଣି ଯଉଁ ଗରମ ହେଲେ ଅତ୍ୟଧିକ ବହୁତୁ ଲୋକ ଅଛନ୍ତି ତ। ଗୋଟେ ଗୋଟେ ଛୋଟ ମାଟି ହାଣ୍ଡିରେ। ଉଁ ଗୋଳେଇକି ରଖିଛନ୍ତି ତା ଦେହରେ ଗୋଟେ ଗ୍ଲାସ ପକେଇଛନ୍ତି ଗୋଟେ ଡଙ୍କି ଥୋଇଛନ୍ତି ଯାହା ମାନେ ଭିଡ ହେଇଯାଉ ଛନ୍ତି ନା ଗୋଟେ ଜାଗାରେ ଦିଟା ଗାଁ ର ଏଠି ସୁଆଦିଆ ଖାଉଛନ୍ତି। ସେଥିପାଇଁ ରଖିଛନ୍ତି ଯିଏ ଆସୁଛନ୍ତି ସେଇ ଗିଲାସ ରେ ନେଖା ପାଣି ଦଉ
ଆଶା ଦିଦି ଆମ ଆଶା ଦିଦି କଣ। ଆଁ ପିଠିରେ ଗୋଟେଇ ବକ୍ସ ଭଳିଆ ବାକ୍ସ କଣ କାନ୍ଧେରେ ପକେଇଚନ୍ତି। ଆଉ ପାଲ ଗୋଟିଏ ଧରି ତାଙ୍କ ବହି ପତ୍ର ଖାତା ପତର ଧରି। କି ସବୁ ଏଇ ଆମ ଦାଣ୍ଡ ବାଟେ ଯାଉଥିଲେ ମ ମୁଁ କହିଲି ଦିଦି ଆଜି କ ମ ଏ ନେଇକି ଗଲଣି କୋଉଠି କଣ ସଭା ମିଟିଂ ହବ ନା କଣ ଏ ନାଇଁରେ ଝିଅ ଆଜି। ପା ଯୋଉ ପୋଲିଓ। ଆଉ ମୁଁ ଯାଉଛି ଏ ପାଲଟା ପକେଇବି ଯୋଉମାନେ ଛୁ ଛୁଆଙ୍କୁ ନେଇକି ଯିବେ ଏନ ଯୋଉ ଏତେ ଚୌକିର ସୁୁବିଧା ନାହିଁ ତ ପା ଲ ଟା ପକେଇଦେଲେ ସେମାନେ ଟିକେ ଛୁଆଙ୍କୁ ଧରିକି କିଏ ବସିଯିବେ। ଆଉ ଉଁ ସେଇ ବୁ ଯୋଉ ମୁଁ କହିଲି ଆଉ ଏ ବାକ୍ସ ଟା କଣ କାନ୍ଧରେ ପକେଇକି ନେଇକି ଯାଉଛ ଏଇଟା କଣ ପାଇଁ ନାଇଁ। ଏଇଥିରେ ଉଁ ପୋଲିଓ ସବୁ ଅଛି ଆ ଭିତରେ ବରଫ ଅଛି ଆଉ ବକ୍ସ ଭିତରେ ଉଁ ପୋଲିଓ ଅଛି। ଯୋଉ ଛୁଆ ମାନେ ଖାଇବେ।
ନାଇଁ ଯାହା ହଉ ସେ ଗୋଟେ ଭଲ ସରକାରୀ ଭଲ କରିଛନ୍ତି। ଏ ଛୁଆଙ୍କର ପାଇଁ। ଆଁ ଗୋଟେ ଆଣିକି ଭଲ ଗାଁ ଗାଁ ରେ ଆଣିକି ଦଉଛନ୍ତି। ଆଉ ଭଲ ଆଜିକାଲି।
କେତେ କେତେ ଛୁଆ ତ ପୋଲିଓରେ ଆକ୍ରାନ୍ତ ହେଇକି ଯୋଉ ଉଁ ଆଗେ ତ ବହୁତ ଲୋକଙ୍କର ଦେଖିବ ଗୋଡ ବଙ୍କା ହାତ ବଙ୍କା କାର ଯୋଉ ଆ ଖି ଭଗବାନ କରନ୍ତୁ।
ହୁଁ କମ ଛୋଟ ଛୋଟ ଛୁଆଙ୍କର ବି ଆ ଆଖିର ବ-ବାହାରୁଛି ଦୋଷ ଏ ଝିମି ଝିମି ହେଇଯାଉଛି ଆଖି ମିଟି ମିଟି କରୁଛନ୍ତି।
କାନକୁ ଶୁଭୁନି ବହୁତ ଲୋକ ଅଛନ୍ତି ତାଙ୍କର। କାନକୁ ଶୁଭୁନି କିଏ କଥା ବି ଜଣେ ଜଣେ କଥା କ-କହି ପାରୁନାହାନ୍ତି ଆଉ ଉଁ ଜଣ ଜଣଙ୍କର ଦେଖିବ ନାକ। ନାକ ଯେମିତି ନାକ ଖଣ୍ଡେ ନଥିବ ନାକ ଗୁଡା ନାକ ବଙ୍କା କା ହେଇଯାଇଥିବ।
ହଁ ସେଇ ସେଇମାନଙ୍କୁ ପୋଲିଓ କୁହାଯାଏ। ସେଇମାନଙ୍କୁ ବି ପୋଲିଓ କୁହାଯାଏ ଆଉ। ବାନ୍ଧବୀ ଆପଣଙ୍କର ରୋଷେଇ ବାସ ସରିଗଲାଣି?
ହଁ ରୋଷେଇ ନାହିଁ ସରିନି ଆଜି ଟିକେ ଯୋଉ ଆଣିଥିଲେ ଚି ଏଁ ଯୋଉ କୁକୁଡା। କୁକୁଡା ମାଂସ ଟିକେ ଆଣିଥିଲେ। ସେୟାକୁ ଏଇ ବସେଇଛି ହେଇନି ଭାତ ହେଇସାରିଲାଣି କଲରା। ଆଳୁ ଟିକେ ବେସନ ଦେଇକି ଟିକେ ତା ତେଲରେ ଛାଣିଛି ଆଉ ମୁଁ ଆଇଁଷ ଖାଏନି ତ ରବବାରେ। ଆଉ ବନ୍ଧା। କୋବି ଗୋଟେ ଥିଲା ସେ କୋବି ଶାଗ ଫାଗ ଟିକେ ପକେଇକି ମୁଁ ଗୋଟେ ଭଜା କରିଦେଇଛି। ଆଉ ଉଁ ଡାଲି ଟିକେ ଏଁ ମୋ ପାଇଁ କରିବି ସେ ଛୋ ଟ ଛୁଆ ଟା ଅଛି ସିଏ ଟିକେ ଡାଲି ଖାଇବ ତାର ମୋର ଟିକେ ଡାଲି ଖାଇବୁ ଆଉ ଇଏ ଯୋଉ ଆ ଉଁ ପୁଅ ବଡ ଝିଅ ତା ବାପା ଏମାନେ ଚିକେଁ ଏ ଯୋଉ କୁକୁଡା ମାଂସ ର ରନ୍ଧା ହେଇଛି ସେ ଝୋଳ ଗୋଳେଇକି ସେ ଖାଇଦେବେ।
ନାଇଁ ନାଇଁ ଆମର ତ ଆଜି ଆଉ ସାଡେ ତ ପଳେଇଥିଲି କିଛି କରିନି ଭାତ ଦୁଇଟା ଗାଳି ଦେଇକି ଯାଇଥିଲି। ଆଉ ସେ କଙ୍କଡା ଆଣିଛନ୍ତି ଯାଇଥିଲେ ବିଲ ଆଡେ କଙ୍କଡା ଆଣିଛନ୍ତି କଙ୍କଡା ଆଳୁ ସେ କଖାରୁୁ ଡଙ୍କା ପକେଇକି ସେ ନୁଟୁ ପୁଟିଆ କରିକି ଝୋଳ କରିଦେବି। ଆଉ ଗରମ ଭାତରେ ଖାଇଦେବ। ଆଉ ଏତେବେଳ ହେଲାଣି ଆଉ ସେ ଚୁଲି ପାଖରେ ଯାଇକି ଏଇ ଯୋଉ ଖରା ହଉଛି ଆଉ କଣ ରୋଷେଇ କରିପାରିବ, ସେଇଆକୁ ଟିକେ କଙ୍କଡା ଟା ଛଡେଇବାକୁ ଭାରି କଷ୍ଟ ନୁହଁ କି, ସେରା ଫୁଟି ଯାଉଛି ହା ତରେ ଆଉ ତାଙ୍କ ବାପାଙ୍କୁ କହିଲି ମୁଁ କହିଲି ତମେ ଟିକେ ଛଡେଇ ଛାଡେଇକି ଧୋଇଦିଅ ମୁଁ ଯାଉଛି ଚୁଲି ନଗେଇଦିଏ।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
ଏ ଚୁଲିରେ ଭାଜି ଦେଲେ ଚୁଲିଟେ ରେ ରାନ୍ଧିଲେ ବି ଏ ଶୀଘ୍ର ହେଇ ଚୁଲି ପାଖରେ ସବୁ ଖାଲି ଯୋଗେଇକି ରଖିଥିବା ଦରକାର।
ହଁ ଆ ଆଜ୍ଞା ହଉ ତମର ତ ଇନ୍ଧନ କିଛି ବ୍ୟବହାର ନ କରିକି ଗୋବର ଗୁଣ୍ଡା କି କାଠ ଚୁଲିରେ ରୋଷେଇ କରୁଚ। ସେଥିରେ ବହୁତ ସ୍ଵାଦ ଲାଗେ ବି ଯାହା ରୋଷେଇ କଲେ। ସ୍ଵାଦ ଲାଗେ ଆଉ ଇନ୍ଧନ ରେ ରୋଷେଇ କଲେ ଆଜିକାଲି ଯୋଉ ଗ୍ୟାସ ହାଟ୍ ହାର୍ଟ ରୋଗ ବାହାରୁଚି। କ୍ୟାନ୍ସର ବି ହଉଚି। ବହୁତ ବିଭିନ୍ନ ପ୍ରକାର ଅ ଯୋଉ ଡାଇବେଟିସ୍ ହଉ କି ବ୍ଲଡ ପ୍ରେସର ଏମିତି ବହୁତ ରକ୍ତ ଚାପ ଅଧିକ ବଢି ଯାଉଚି। ଆଉ ଲୋକମାନେ ବହୁତ ରୋଗରେ ଆକ୍ରାନ୍ତ ହଉଛନ୍ତି।
ଏବେ ତ ଟିକେ ଟିକେ କଥାରେ ଲୋକ ଲୋକ କହୁଛନ୍ତି କି ପେଟ ଟାଣୁଛି ପେଟ ହେଇଯାଉଛି କଣ ଗୋଟେ ବାହାରୁଛି ତାଙ୍କର ହଜମ ହଉନି। ସବୁ ବେଳେ ସ୍ଵାସ୍ଥ୍ୟ ଖରାପ।
ଯାହା ହଉ ତମେ ଆଜି କାଲି ର ଏଇ ଆଧୁନିକ ଯୁଗରେ ଯୋଉ ଅ ଇନ୍ଧନ ବ୍ୟ ବ୍ୟବହାର ନ କରି ଯୋଉ କାଠ ଚୁଲିରେ ରୋଷେଇ କରୁଚ। ଆଜିକାଲି ତ ଏଇଆଧୁନିକ ଯୁଗ ରେ କଳା ହାଣ୍ଡି ଚୁଲିରେ ରାନ୍ଧିଲା ମାନେ
ନାଇଁ ନାଇ କଳାହାଣ୍ଡି ହେଲେ ଭଲ ନା ପାଉଁଶ ପକେଇକି ସର୍ଫ ଗୁଣ୍ଡ ଟିକେ ପକେଇ ଘସ୍ ଘସିକା ଯଦି ମାଜିଦବା । ଆଉ ବାନ୍ଦବୀ ଆଉ ଆପଣ ତ ରୋଷେଇ ଅଧା ଅଧି କରି ସାରଲେରି ଆଉ ମୁଁ ଯାଉଛି ରୋଷେଇ କରିବି। ଆଉ ରଖୁଛି ପୁଣି ସମୟ ହେଲେ
ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା। ତୁମେ ବହୁତ ପୋଲିଓ ବିଷୟରେ ଯୋଉ ବହୁତ କଥା ଯୋଉ ଜଣେଇଲ। ଜାଣିକି ଖୁସି ଲାଗିଲା ଯେ ତମେ ଯୋଉ ଆଜିକାଲିର ଛୁଆ ହେଇ